ହ୍ୟାଲୋ
ଆଜ୍ଞା ଆପଣଙ୍କୁ ଶୁଣା ଯାଉଚି କି?
ଆଜ୍ଞା ଶୁଭା ଜାଉଚି ଶୁଭ ସକାଳ।
ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଆଉ କେମିତି କଣ ଆପଣଙ୍କର ମନେ ପଡିଲା?
ମନେ ପଡିଗଲା ଆଉ, ଆଉ ଖାଇ ପିଇ ସାରଲେଣି?
କଣ ମୋର ଗୋଟେ ବରା ଦୋକାନଟ ଜଳଖିଆ ଦୋକାନଟେ ଅଛି। ବୁଝିଲେ ମୁଁ ସେଇଠି ଏବେ ଜଳି ଖିଆ ବଣ୍ଟନ କରୁଚି ସେ କଷ୍ଟମର ସବୁ ଅଛନ୍ତି ଏମିତି ଆଉ ସମୟ ହେଇ ନି ଖାଉ ଖାଉ ଏଇନା କଣ ସମୟ ହବ ଏଗାରଟା ବାରଟା ହବ ଆଉ କହ। ତାଙ୍କର ଗଲା ପରେ ଯାଇଁକି ଫ୍ରି ଟିକେ ଫାଙ୍କା ହେଲେ ଖାଇବି।
ଆଜ୍ଞା ଆଜ୍ଞା ଆପଣ ଦେହ ଭଲ ଅଛି ନା?
ହଁ ଦେହ ଭଲ ଅଛି।
ଘର ଲୋକ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆମର ବରା ଖାଇ ଖାଇକିରି ଆଉ କିଛି ଦିନ ପରେ ଖରାପ ହେଇଯିବେ।
ଆଜ୍ଞା।
ମୁଁ ଯୋଉ ଦୋକାନରେ ବରା ଗୁରା ଛାଣୁଚି ତେଲ ଯା ହେଲେ ଅଛି ନା ନାଇଁ
ଆଜ୍ଞା।
ଆଉ ବଳଉଚି ଯେତେବେଳେ ବଳକା ଖାଇବା ରା କିଏ ଖାଇବ ଘରଲୋକ ଖାଇବେ ଆଉ।
ହଁ ସେଟା
ଆଉ କଣ ନଷ୍ଟ ହବ ରାତିକି ନେଇଯାଉଚି ବାସ ସେଇ ବରା ତରକାରୀ ଆମ ଘରେ ସବୁ ଖାଇଯାଉଛନ୍ତି।
ଭଲ।
ଖାଇକିରି ଦେହ ଖରାପ ହଉଚି ଆଉ।
ଓହୋ ଆଜ୍ଞା।
ହବ ଆଉ ହେଇନି ହବ।
ହବ
ହୁଁ ଆଉ ଆପଣ କଣ କ ଚନ୍ତି ବିଜନେସ୍ କଣ କରୁଛନ୍ତି ନା ନାଇଁ?
ବିଜନେସ୍ କଣ ଆମର ଅଉ ବେ ଆପଣ ଯୋଉ କହୁଥିଲେ ଯୋଉ ଗାଡି ନେବେ ବେଲି ଇଲେକ୍ଟ୍ରିକ ଗାଡି ଲୋନ ନେବେ ବଲି କହୁଥିଲେ
ଆଜ୍ଞା।
ଆ ସେଇଟା ଆମର କଣ କହିଲ ହଁ ଇଲେକ୍ଟ୍ରିକ ଅଟୋ କିମ୍ବା ରିକ୍ସାର ତାପରେ ଆଗେ ଆପଣ କିଣିବା ପାଇଁ କିମ୍ବା ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀ ଯେଉ ଋଣ ପ୍ରଦାନ କରେ ତାକୁ ଇଲେକ୍ଟ୍ର ଅଟୋ କଲନ କୁହାଯାଏ ଏଇ ଲୋନ ନେଇ ଆପଣ କିସ୍ତି ସାହାଯ୍ୟରେ ଧୀରେ ଧୀରେ ଟଙ୍କା ପରିଶୋଧ କରିପାରିବେ ବିଭିନ୍ନ ବ୍ୟାଙ୍କ ଓ ଅର୍ଥ ସଂସ୍ଥା ଏ ବି ଲୋନ ସୁବିଧା ଦେଉଚନ୍ତି ଯେଉଥିରେ ଲୋନ ରାଶି ଯେଉଁଥିରେ ଲୋନ ରାଶି ଆଉ ସୁଧହାର ଅବଧି ସଂସ୍ଥା ଅନୁସାରେ ଭିନ୍ନ ହେଇପାରେ, ବୁଝିପାଇଲେ? ତାପରେ ଆମର ଆବ୍ୟ ଆବଶ୍ୟକ ଦଲିଲ ମାନେ ଆବଶ୍ୟକ କାଗଜ ପତ୍ର ମାନେ ଡକୁମେଣ୍ଟ ଯୋଉରା କୁହନ୍ତି ଆମର।
ଆଜ୍ଞା
ତାପରେ ଆମ ଡକୁମେଣ୍ଟରେ କଣ ଦରକାର ଆମେ ଡକୁମେଣ୍ଟ ରେ ଆଧାର କାର୍ଡ ନବା ପ୍ୟାନ କାର୍ଡ ନବା ଆମ ଠିକଣା ପ୍ରମାଣ ହଁ ନବା ତାପରେ କଣ ପାସପୋର୍ଟ ସାଇଜ ଫଟୋ ନବା। ଆୟ ପ୍ରମାଣ ମାନେ ଯଦି ଆବଶ୍ୟକ ପଡେ ଆୟ ପ୍ରମାଣ ମାନେ ଆପଣଙ୍କ ଇନକମ୍ କେତେ କଣ କେତେ ନବା ସେଟା ବି ଆମେ ତାପରେ ଆମର କଣ ବ୍ୟାଙ୍କ ପାସବୂକ କିମ୍ବା ଷ୍ଟେଟମେଣ୍ଟେ ବୁଝିପାଇଲେ ହଁ ତାପରେ ଆମର କଣ କହିଲ ଲୋନ ର ସୁବିଧା ଆପଣ କମ ଡାଉନ ପେମେଣ୍ଟରେ ଅଟୋ କିଣିପାରିବେ ଇଲେକ୍ଟ୍ରି ଅଟୋ। ଇଏମ ଆଇ ମାଧ୍ୟମରେ ସହଜରେ ଋଣ ଋଣ ପରିଶୋଧ ପରିଶୋଧ କରିପାରିବେ।
ଆଜ୍ଞା
ଇଲେକ୍ଟ୍ରି ଅଟୋର ଚାଳନା ଖର୍ଚ୍ଚ କମ ଥିବାରୁ ଆୟ ବଢିବା ବଢିବାର ସମ୍ଭାବନା ରହେ।
ହୁଁ
ତାପରେ ଆପଣ ଇଲେକ୍ଟ୍ରି ଅଟୋ ଲୋନ କିପରି ଆବେଦନ କରିବେ?
ଆଜ୍ଞା
ତାପରେ ଏଆଁ ଆପଣ ଆଗେ ଜି ପ୍ରଥମେ ନିଜ ପସନ୍ଦର ଇଲେକ୍ଟ୍ରିକ ଅଟୋ ର ମଡେଲ ଗୋଟେ ଭାବ ମାନେ ବାଛିବେ। ଆପଣ କୋଉ ମଡେଲ ପସନ୍ଦ? ହଁ ତାପରେ ନିକଟସ୍ଥ ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀରେ ଯୋଗାଯୋଗ କରନ୍ତୁ। ନା ଆପଣଙ୍କ ସେଠି ଯୋଉ ନିକରତ୍ କରୁ କୌଣସି ଫାଇନାନ୍ସ ହଉ କିମ୍ବା ବ୍ୟାଙ୍କ ରେ ଯୋଗାଯୋଗ କରିବେ ଆମେ ଅଟୋ ଲୋନ ନବାକୁ ଚାହୁଁଛୁ କିପରି ନବୁ କଣ କରିବୁ ଆପଣ ସେ କହିଦେବେ ବୁଝେଇଦେବେ ପଦତି ମାନେ ସବୁ ବୁଝେଇଦେବେ ସେ।
ହୁଁ
ତାପରେ ଲୋନ୍ ଆବେଦନ ଫର୍ମ ପୂରଣ କରନ୍ତୁ ସିଏ ଗୋଟେ ଫର୍ମ ନେବେ ଆପଣ ଲୋନ ନେବବୋଲି ସେଟାକୁ ଆପଣ ପୂରଣ କରିବେ।
ଆଜ୍ଞା
ହଁ ତାପରେ ଆପଣ ଆବଶ୍ୟକ ଏକ ଦଲିଲ ପତ୍ର ମାନେ ଆବଶ୍ୟକ ଡକ୍ୟୁମେଣ୍ଟ ସେ ଯୋଉ ଯୋଉ ଡକୁମେଣ୍ଟ କହିବେ ଆପଣ ସେମାନେ ଦେବେ ଆଧ କାର୍ଡ ହଉ କିମ୍ବା ପ୍ୟାନ କାର୍ଡ ପାସ୍ପୋର୍ଟ ସାଇଜ଼ ଫଟୋ ଆପଣ ସେଠି ଦାଖଲ କରିବେ।
ହୁଁ
ହୁଁ ତାପରେ ବ୍ୟାଙ୍କ ଆପଣଙ୍କ ଡକ୍ୟୁମେଣ୍ଟକୁ ଯାଞ୍ଚ କରିବ ମାନେ ଆପଣଙ୍କର ଡକ୍ ଆଧାର କାର୍ଡ ଠିକ ଠାକ୍ ଅଛି କି ନାହିଁ ସବୁ ଫୋନରେ ଯାଞ୍ଚ କରିବୁ
ଆଜ୍ଞା
ହୁଁ ତାପରେ ଲୋନ ମଞ୍ଜୁର ହେଲେ ଡିଲରଙ୍କୁ ଟଙ୍କା ପ୍ରଦାନ କରାଯିବ। କିମ୍ବା ଆପଣ ଲୋନ ଅନୁମୋଦନ ହେବେ ମାନେ ଆପଣ ସବୁ ମାନେ ସବୁ ସରିଲା ପରେ ଆପଣଙ୍କୁ ଶେଷରେ ଟଙ୍କା ଟା ପ୍ରଦାନ କରାଯିବ। ଆଜ୍ଞା। ତାପରେ ଅଟୋ ପାଇଆ ପରେ ପ୍ରତି ମାସ ନିର୍ଦ୍ଧାରିତ ଇ ଏମ୍ ଆଇ ଦେଇ ଲୋନ ପରିଶୋଧ କରିପାରିବେ।
ଆଚ୍ଛା।
ଆପଣ ଅଟୋ କିଣି ସାରିଆ ପରେ ଆମର ଏ ଯୋଉ ମାସୁକୁ ମାସ ଆପଣ କିସ୍ତି ବା ଇ ଏମ୍ ଆଇ ହିସାବରେ ଆପଣ ପଇସା ଆ କାଉଣ୍ଟ ଆ ବ୍ୟାଙ୍କ ଖାତାରେ ଯୋଉ ଜମା କରିବେ। ହୁଁ ତାପରେ ଆମର କ ଅଟୋମେଟିକ୍ କଟିଯିବ ଆପଣଙ୍କ ଖାତା
ଆଜ୍ଞା। ଆଚ୍ଛା ଆପଣ ଏହି ପରି ଅଟୋଟି କରିଲେ। ଆଜ୍ଞା।
ଆଜ୍ଞା।
ମୁଁ ତମର ଗୋଟିଏ ଯୋଉଁ କଣ କହିଲେ ସ୍ଵୟଂ ଶା ଏଁ ତା ଗୋଷ୍ଠୀରେ ଗୋଟିଏ ଲୋନ କରିଥିଲି। ସେଇ ଲୋନ୍ ପଇସା ରେ ମୁଁ ଛୋଟିଆ ମୋର ଜଳଖିଆ ଦୋକାନଟି ଖୋଲିମି। ଉଁ ସେ ଛୋଟିଆ ଜଳିଖିଆ ଦୋକାନ ପ୍ରଥମେ ମୁଁ ଘର କଲି ମାନେ ଆଜବେଷ୍ଟ୍ ପକେଇଲି। ଘର କରିଲି ହଁ ତାପରେ ଦେଖିଲି। ମାନେ ବେପାର ଟି କିପରି ହଉଛି। ସେଠୁ ବେପାର ଯେମିତି ଭଲ ହେଲା ତାପରେ ଦୋ ଦୋକାନ ଟିକୁ ଟିକେ ବଢେଇଲି। ଦୋକାନ ଭଲ ଭାବରେ କାମ କଲି କାମ କଲା। ତାପରେ ଉଁ ତା ତାପରେ କଣ କରିବି ନା ଆଉ ଜ ତାପରେ ସେଠୁ ଅଁ ଜଳିଖିଆ କଲି ଗୋଟେ ଭଲ ମିସ୍ତ୍ରୀ ଟିଏ ରଖିଲି।
ଆଜ୍ଞା।
ଯିଏକି ଭଲ ଖାଇବା ବନେଇବ।
ଆଜ୍ଞା।
ଉଁ ଗୋଟିଏ ମିସ୍ତ୍ରୀ ଗୋଟିଏ ହେଲପର ଉଁ ମାନେ ସାହାଯ୍ୟକାରୀ। ଦୁଇ ଜଣଙ୍କୁ ରଖିଲି। ଜଣେ ତିଆରି କରିବ ଆଉ ଜଣେ ତା ପାଖକୁ ଯୋଗେଇ ଦବ। ଆଉ ଆମ ଘ ସେ ଯେତିକ ଛୁଆ ଆମେ ସବୁ ମାନେ ଭାଇ ଭଉଣୀ ସବୁ ମିଶିକିରି ଖାଇବା ବଣ୍ଟନ କଲୁ ମାନେ ଉଁ ଦ କଷ୍ଟମର ମାନ୍ ଯୋଉ ମାନେ ଆସିବେ ଉଁ ଗ୍ରାହକ ମାନଙ୍କୁ ଆମେ ଖାଦ୍ୟ ଦେଲୁ ସେମାନଙ୍କ ପାଖରୁ ପଇସା ରଖିଲୁ। ଆମର ଅଁ ଜଳିଖିଆ ଦୋକାନରେ ହୁଏ ବରା, ଇଟିଲି ଆଉ ଗୁଗୁନି ଆଉ କାକରା। ସିଙ୍ଗଡ଼ା।
ଆଜ୍ଞା।
ଆଳୁଚପ। ଏମତି ସବୁ ଉଁ ଗୁଲୁଗୁଲା ବି ହୁଏ।
ଆଜ୍ଞା।
ଏମତି ମିଠା ଜିନିଷ ଯେମିତି ଆମର ରସଗୋଲା। ରସଗୋଲା ତ ଜାଣିଥିବେ? ଆଉ ଜିଲାପି ହୁଏ। ଜିଲାପି ପ୍ରାୟତଃ ଛୋଟ ଝିଅ ମାନେ ବି ଖାଇଆକୁ ବହୁତ ଭଲ ପାଆନ୍ତି ଆସି ଖାଆନ୍ତି। ଆଉ ଉଁ ଆଉ କଣ। ହଁ ରସଗୋଲା ହୁଏ, ଛେନାପୋଡ ହୁଏ ଛେନାପୋଡ ଟା ବହୁତ ମୋର ବିକ୍ରି ହୁଏ।
ହ
ଆଉ ଉଁ ଏମିତି ସବୁ ବହୁତ ପ୍ରକାର ବିଭିନ୍ନ ପ୍ରକାର ମିଠା ଜଳଖିଆ। ଆଉ ବାହାଘରରେ ଅର୍ଡର ଦଉଥିବା ସବୁ ଉଁ ଜଳଖିଆ ଇଁ ଟି ଫିନ୍ ଏସବୁ ମୁଁ କରେ ଆଉ। ଆପଣଙ୍କର ବି ଯଦି ବିବାହ ହେ ଘର ହେଲା କ କି ଆପଣଙ୍କର କାହାର ହେଲା ଖିଆ ଯଦି ଦରକାର ହେଲା ମୋ ପାଖରୁ ଆପଣ ଅର୍ଡର ଦେଇପାରିବେ।
ଆଜ୍ଞା।
ମୁଁ ଆପଣଙ୍କୁ ଟିଫିନ୍ ବ୍ୟବସ୍ଥା କରିକିରି ଦେବି ଆଉ।
ଆଜ୍ଞା।
ଆଉ ଆପଣ କଣ ଖାଇଚନ୍ତି ଆଜି?
ଆଜି ମୁଁ ସକାଳେ ଏବେ ସକାଳେ ଉଠିକି ଦାନ୍ତ ଫାନ୍ତ ଘଶିକି ଚା ଆଉ ବିସ୍କୁଟ ଖାଇଥିଲି। ତାପରେ ଗାଧେଇ ପାଧେଇ ଏବେ ଏଇ ପଖାଳ ବାଇଗଣ ଆଳୁ ଭର୍ତ୍ତା ପୋଟଳ ଆଳୁ ଭଜା ଖାଇକି ଏବେ ବସିଚି ଆଉ।
ପଖାଳ, ବାଇଗଣ ଭର୍ତ୍ତା, ପୋଟଳ ଆଳୁ ଭଜା ଖାଇସାରିଲେଣି?
ଆଜ୍ଞା।
ଯାହା ହଉ କୋଉଠି ଅଛନ୍ତି ଗାଁରେ ଅଛନ୍ତି ବୋଧେ?
ନାଇଁ ମୁଁ ଏବେ କଟକରେ ଅଛି।
କଟକରେ ଅଛନ୍ତି?
ଆଜ୍ଞା।
ଯା ହଉ ଆଉ ଆପଣଙ୍କ ଭାଉଜ ବୋଧେ ରୋଷେଇ କରିଦଉଚନ୍ତି?
ଆଜ୍ଞା। ତାପରେ ଏବେ କାଲି କାଲି ମୁଁ କାଲି ମୁଁ କଟକ ପଳେଇଆ ନା କାଲିକି ମାମ ପ୍ଲସ ଥ୍ରି ଆଡମିଶନ୍ ହେଲା କାଲି।
ଓହୋ।
ଆଜ୍ଞା।
କୋଉଠି ଆଡମିସନ କଲେ?
ଆମର ସିଟି କଲେଜ ରେ।
ସିଟି କଲେଜ ରେ?
ଆଜ୍ଞା।
ଆଛା ହଉ ଭଲରେ ପଢନ୍ତୁ।
ଆଜ୍ଞା।
କଣ ରଖିଲେ?
ଅନର୍ସ ଆକାଉଣ୍ଟିଂ ରଖିଚି।
ଆକାଉଣ୍ଟିଂ?
ଆଜ୍ଞା।
ମନ ଦେଇ ପଢନ୍ତୁ ପାଠ। ଆଉ ଭଲ ରେଜଲ୍ଟ ଯେମିତି ଆସିବ ଆଉ।
ଆଜ୍ଞା।
ଆଉ ଆପଣଙ୍କର ଭାଉଜଙ୍କର ମାନେ କାମ କଣ କରୁଚନ୍ତି ନା କରିବେନି?
ହୁଁ ଭାଉଜ ତ ଏବେ ଘରେ ଅଛନ୍ତି ଆଉ।
ଓହୋ ଆଉ ସକାଳୁ ଉଠି ପଖାଳ ଭଜା ତେ ଜିନିଷ ତ ଆପଣଙ୍କ ପାଇଁ କରିସାରିଲେଣି ନା?
ଆଜ୍ଞା।
ଆପଣଙ୍କ ଭାଉଜ ବହୁତ ଭଲ ତାଙ୍କୁ ଟିକେ ଆମ ଘର ଆଡେ ପଠାନ୍ତୁ ସେ ବି ଆମକୁ ସକାଳୁ ଉଠିକିରି ପଖାଳ ଆଉ ଭଜା କରିକି ଦେବେ ଆମେ ଖାଇବୁ।
ହଉ ପଠେଇବି ଆଉ।
ଆଉ? ଆ
ଭାଇ ଏବେ କାମକୁ ଯାଇଚନ୍ତି।
କଣ କହିଲେ?
ଭାଇ ଏବେ କାମକୁ ଯାଇଚନ୍ତି।
ଓ ହୋ
ଆଜ୍ଞା ସିଏ ବି ସକାଳେ ମୋ ସାଙ୍ଗରେ ଉଠିକି ଗାଧେଇ ପାଧେଇ ଆମେ ଦି ଭାଇ ଯାକ ପଖାଳ ଖାଇ ସେ ଭାଇ ଭାଇ କାମକୁ ଗଲେ ମୁଁ ଏବେ ଏଇଠି ବସିଛି ଘରେ
ହଁ ହୋ ଆପଣ କିଛି କାମ କରୁନାହାନ୍ତି ଆଉ କଣ କରିବେ ଘରେ ବସିବେ ଆଉ
ଆଜ୍ଞା ଏଇନା ପାଠ ପଢା ପଢି ଚାଲିଛି ବା
କ ପାଠ ପଢଛ ନା ହଉ ପାଠ ପଢନ୍ତୁ ଭଲ ମଣିଷ ହୁଅ ତୁଆଉ ହଉ ମୋର କଲଟି ଏଇଠି ସମାପ୍ତ କରୁଛି ଆପଣ କଣ କରୁଛନ୍ତି କରନ୍ତୁ ମୁଁ ଯାଉଚି ଖାଇବି ଧନ୍ୟବାଦ।